ହଉ। ହ୍ୟାଲୋ।
ହଁ ହ୍ୟାଲୋ କଣ କରୁଛ?
ହଁ ମୁଁ ଏ ଲୁଗାପଟା ଭାଙ୍ଗୁଛି ଆଉ ଶୁଭିଲ ମୋ କଥା
ଅ ହଁ ହଁ ତମ ଆଡେ ବର୍ଷା ହଉନି?
ହଁ ପା ହୁଁ ହେଇଥିଲା ପୁରା ଖରାବେଳେ ଦି ଘଣ୍ଟା ଯାଏ ପୁରା ବର୍ଷା କଥା କନା ଏବେ ପୁରା ସନ୍ଧ୍ୟା ହେଲାଣୁ
ଆ ଆମ ଆଡ଼େ ତ ପୁରା ଏମିତି କୋଥାରୁଛି ଆଉ
ଏବେ ବି ହଉଛି ବର୍ଷା?
ହଁ ଏବେ ବି କୋଥାରୁଛି ପୂରା
ନାଇଁ ଆଡେ ବର୍ଷା କମିଲାଣି ଦି ଘଣ୍ଟା ବର୍ଷା ଛେଚିଥିଲା। ହଉ ତାଇ ହେଇନି। ନା ବା ଜର ପୁଅକୁ ହେଲା ପରେ ମତେ ହେଇ ଯାଇଥିଲା ତ? ଦେହ ଟା ଭଲ ଲାଗୁନି ଖାଲି ଜରୁଆ ହେଇସାରିଲା ପରେ ଯେ ହଁ ତା ଟିକେ ଭଲ ହେଲାଣି ସେ ଜରୁଆ ହେଇସାରିଲା ପରେ ଲାଗେନି।
ହଁ ହଁ ହଁ ଟିକେ ପାଟି ଅବାଗିଆ ହେଇଗଲା ଲାଗେ।
ପାଟି ଅବାଗିଆ ମାନେ ଦେହ ମାନେ ସବୁବେଳେ କିଛି ଖାଲି ଜର ଜର ବାସୁଛି।
ହୁଁ, ଖାଇବାକୁ ଟେଷ୍ଟ ଲାଗୁନଥିବ?
ନା, ନିଃଶ୍ଵାସ ନେଲେ ବି ଖାଲି ଜର-ଜର ସ୍ମେଲେ।
ହୁଁ।
ଏମ୍ତି ଚାଲିଚି ଆମର ବହୁତ୍ ସାରା ପିଜୁଳି ପାଚିଚି, ଗଛ ପୁରା ଫୁଲ୍ ହେଇଯାଇଚି ପାଚିକି।
ଆଜି ଗୋଟେ ପଠେଇଦବ।
ଆ ହଁ ପଠେଇଆ। ଏରେ ଏଇ ଦିନେ ପିଜୁଳି ଖାଇବା କଥା ନୁହେଁ ପୋକ ବାହାରିବ। ହାଲୋ, ହଁ। ଆଉ ଦୀପହରେ କଣ ଖାଇବା ହେଇଥିଲା?
ଦିପହରେ ଆଜି ଭାତ ଡାଲମା, ଶାଗ ଭଜା, ବୋଦିଆଳୁ ଭଜା ଆଉ କଣ ମ ଆମ୍ବ। ଆବିକା ରୋଷେଇ କଣ?
ଏବେ କିଛି କରୁନି ଲାଇନ ଫାଇନ୍ ନାହିଁ ଦେଖିଆ ଟିକେ ଯାଉ, ପୁଅଟା କାମ ସାରିଦେଲି ସିଏ ଗଲା ବାହାରକୁ ଟିକେ। ଆଉ ତାପରେ ମୁଁ ଯାଉଚି ଟିକେ ଧୁଇଧୁଆ ହେବି। ତାପରେ ରୁଟି ଫୁଟି ଆଗେ ଟିକେ ଫାଷ୍ଟ ଚାହା କରିକି ପିଆ ହବ ଏ ପାଗରେ।
ହୁଁ।
ଖାଇସାରିଲା ପରେ ଜାଳିଖିଆ ତାପରେ ଭାବିବୁ ରୁଟି ତରକାରୀ କଣ ହବ।
ହୁଁ, ସନ୍ଧ୍ୟାବେଳେ ମନ୍ଦିର ଯାଉଚ?
ନାଇଁ ଏଠି ପାଖେରେ କିଛି ମନ୍ଦିର ନାହିଁ।
ପାଖେରେ ଥିଲେ ଆଉ ଯାଆନ୍ତି ମନ୍ଦିର ଦର୍ଶନ କରି ସନ୍ଧ୍ୟା ଟାଇମ୍ ରେ ଆସନ୍ତି। ଆଉ କଣ କୁହ ଆଉ କୋଉନ ଆସ ଇଆଡେ ବୁଲିଯିବା ସମସ୍ତେ ମିଶିକି, ତମେ ନା-ନା ସମସ୍ତେ ମିଶିକି ଯିବା।
ତମଠେଇଁ ଏଇଠି କଣ ଅଛି ମନ୍ଦିର ପାଖା?
ମନ୍ଦିର ନାହିଁ ପିକ୍ନିକ୍ ଯିବା ବୁଝିବ ତ ଗୋଟେ ୱାଟର ପାର୍କ ଇଏ ନାହିଁ ଯୋଉ ୱାଟର୍ ଫୁଲ୍ ଗାଧୋଇବା ପାଇଁ।
ହଁ-ହଁ-ହଁ ସେଟା କୋଉଆଡେ?
ଏ ପାଖେରେ, ମୁଁ ବି ଜାଣି ଶୁଣିଚି କିନ୍ତୁ କେବେ ଦେଖିନି କି ଯାଇନି। ପାଞ୍ଚସହ ଟଙ୍କା ନେଖେ ନଉଚି ଗାଧେଇ ଗୁଧାଇକି ଆସି ରହିବା ବ୍ୟବସ୍ଥା ଏବେ ବଧେ ହେଇଗଲାଣି କି କଣ।
ହୁଁ।
ପିଲା ଛୁଆମାନେ ସବୁ ମିଶିକି ଯିବା ମଜା କରିବା। କରିକି ଆସିବା ଆଉ। କୋଉଦିନ ଗୋଟେ ଛୁଟି ବାହାର କରିକି ଜ୍ୱାଇଁଙ୍କର ଆସ ଯିବା ଆଉ।
ଆଚ୍ଛା ହଉ।
ହୁଁ
ଏବେ କଣ କରିବ?
କଣ କଇଲ?
ମୁଁ କହିଲି ଏବେ କଣ କରିବ?
ଏବେ ଯାଉଚି ଚା ଫା କରିକି ସମସ୍ତେ ଫ୍ୟାମିଲି ପିଇବୁ ଘର ଲୋକ ସବୁ ବସିକି। ତାପରେ ରୋଷେଇ ଷ୍ଟାର୍ଟ ହବ, ରାତିରେ ତମର ରୁଟି ବୋଧେ ନା କଣ ଖାଉଚ?
ରୁଟି, ଭାତ ସେମତି ଠିକ୍ ନାହିଁ।
ଓହୋ! ଆଉ କଉନ ଆସୁଛ, ଇଆଡେ ବୁଲି ବୁଲା ପାଇଁ ଯିବ?
ହଁ, ଦେଖିବା ଏବେ କୋଉଦିନ ଗୋଟେ ଯିବା ଆଉ।
ହଁ, ଆସିକି ତମେ ଗୋଟେ ଦିନ ଛୁଟି ଜଣର ଦେଖିକି ପଳେଇ ଆସିବ ଯେ, ବୁଲି ବୁଲାକି ଯିବୁ।
ଆଉ ଭାଇନା? ସଉ କୁଆଡେ ଯାଇଚନ୍ଦି?
ଶୁଭୁନି?
ଭାଇନା କୁଆଡେ ଯାଇଛନ୍ତି?
ନାହାନ୍ତି। ସିଏ ଏ, ପୁଅକୁ ଛାଡିକି କୁଆଡେ ଗଲେ, ଆଉ କାମରେ ତ, ସେମାନେ ଆଉ କୋଉ ଘରେ ରହିବେ? ସେମାନେ ସବୁ କାମ ଆଉ ତମ ସାଙ୍ଗସାଥିଆ, କେବେ କଣ କେମିତି ଭୋଜି କରିବ?
ହଁ, ସାଙ୍ଗ୍ ସାଙ୍ଗସାଥି ସାଙ୍ଗସାଥି ସମସ୍ତେ ଫୋନ୍ କରୁଛନ୍ତି।
ତମେ ତ ଖୁଦୁରୁକୁଣୀ ଆସିଲାଣି, ଗାଁ କୁ ତ ଯିବ। ଖୁଦୁରୁକୁଣୀ କର ବୋଧେ!
ହୁଁ, ହୁଁ।
କେମିତି କଣ କର ଖୁଦୁରୁକୁଣୀ ଓଷା ଟା?
ଖୁଦୁରୁକୁଣୀ ଓଷା-ଆ, ସାଙ୍ଗସାଥି ହେଇକି ଫୁଲ ତୋଳୁ।
ରାତିରେ ଯାଉ ଫୁଲ ତୋଳି? ଏ ପରମ୍ପରା ଏବେ ଉଠିଗଲାଣି, ଆଉ କେହି ଯାଉନାହାଁନ୍ତି ଫୁଲ ତୋଳି? ଏ ସକାଳୁ ଯା। ଆଗରୁ ପୁରା ମାଡ ଗୋଳ ହେବେ। ତାଙ୍କ-ଅ ସାଇ ପଳେଇବେ।
ଏତିକିଟା ମନେ ଅଛି, ମୁଁ ଯାଇଛି। ଏଇ ତିନିଟା ଚାରିଟାରେ ଉଠିକି ଫୁଲ ତୋଳିବାକୁ ଆମେ ଯାଇଛୁ।
ହଁ।
ଫୁଲ ଫୁଲ ତୋଳିକି ଆଣିବୁ। ତା'ପରେ ଆମ୍ବ ଡାଳ ହେରିକା ଆଣିବୁ, ହେରା ଗୁନ୍ଥାଗୁନ୍ଥି କରିବୁ। ଫୁଲ ମାଳ ହବ।
ହଁ।
ହେଲା ହଁ, ତା'ପରେ ଠାକୁର ମୂର୍ତ୍ତି ବି ଯାଇକି କିଣା କିିଣି କରିକି ଆଣିବୁ। ତା'ପରେ ହଁ,
ହଁ, ବା ମଜା ଲାଗେ। ସେ ଆଉ ନାହିଁ ଆଗ ଭଳିଆ। ଆମେ ବି ଯାଉ, ଆମର ସବୁ ସାହିରେ ଗୋଟେ ଗୋଟେ ହଉଥିଲା। ହେଲା ଯିଏ ଯେତେ ମାନେ ରାତି ବାରଟା ପାଞ୍ଚ ହବ, ମାନେ ଆଙ୍କୁଡ଼ି ଆଉ ଜରି ଧରିକି ଚାଲ। ଭୂତକୁ ବି ଡର ଥାଏ। ତଥାପି, ବି ମାନେ ଆମ ବଡ ଭାଇ ମାନେ ଆମ ମାନଙ୍କ ସହିତ ଯାଆନ୍ତି। ଆଉ ଯେତିକି ଦେଖିଛି, ମୁଁ, ମାମୁଁ ଘରେ ବି ଆଉ ମୋ ମାମୁଁ ଘରେ କଣ କରନ୍ତି? ଏ ମାନେ ତାଙ୍କର ପୁରା ରୋଡ୍‌ ସାଇଡ୍‌ ଟା
ହୁଁ।
ତାଙ୍କର ପୁରା ମାନେ ପୋଲିସ୍‌ ତାଙ୍କର ରାତିରେ ବୁଲନ୍ତି। କାଳେ ଭ-ଅ ଇଏ ମାନଙ୍କରେ ପୋଲିସ୍ ବୁଲନ୍ତିନି, ମାର୍କେଟ ଟାଉନ୍ ଉପରେ
ହୁଁ, ହୁଁ, ହୁଁ?
ମାମୁଁ ଘରକୁ ମୁଁ ସବୁ। ଆମର ଖୁଦୁରୁକୁଣୀ ସାରିଦେଇକି, ମୋ ମାମୁଁ ଘରକୁ ପଳାଏ। ତାଙ୍କର ଶନିବାର ରାତିରେ ସମସ୍ତଙ୍କ ବାରିରେ ପଶିବେ, ଫୁଲ ତୋଳିବେ। ହେଲା ଫୁଲ ତୋଳିବେ, ଯାହା ଏଇ ଏଇ ସିଜନରେ ଆସିଲା ପ-ପରିବା ଲଗେଇଥାନ୍ତି। ହଉ ବୋଇତାଳୁ ହଉ, କି ଯାହା ଲଗେଇଥିବେ ମାନେ ସବୁ ଚୋରି କରିବେ। ଫୁଲ ସହ ସବୁ ଜିନିଷ ଚୋରି କରିକି ଆଣିକି, ବସ୍ତାରେ ଧରିକି ଆସିବେ। ଆଣିକି ଯାହା ପୂଜାପୂଜି କରିବେ ଫୁଲ ଗୁଡା। ଆଉ ଯୋଉ ଫଳ ସ ଏଇ ଯୋଉ ସବୁ ଇଏ କରି ଥିବ୍, ପନିପରିବା ଯୋଉ ତୋଳିକ ଆଣିଥିବେ। ସେରା ସବୁ ବୁ ଭୁଜି କରିବେ। ରବାର୍ଟା ସରିଲା ପରେ ଅରୁଆ ହାତ ଡାଲମା କରିକି ସୋମବାର ଖାଇବେ ଆଉ ତାଙ୍କର ପୋଲିସ ଯୋଉମାନେ ବୁଲିବେ ଝିଅ ମାନ ବୁଲୁଛନ୍ତି ଯେହେତୁ ପୋଲିସ ମାନେ ପଚାରିବେ ନା କଉମାନେ ଗୋଟେ ବର୍ଷ ମାମୁ ଘର ଅ ଇଏରେ କୁ ତାଙ୍କ ସାଇ କୁ ପୋଲିସ ନେଇଗଲା ଝିଅମାନଙ୍କୁ ସଙ୍ଗୁ
ହଁ
ବୁଲୁଛନ୍ତି ରାସ୍ତତାରେ ମାନେ ଧରିକି ଚାଲିଲା ଏମାନେ କହିଲେ ଖୁଦରୁକୁୁଣି ପାଇଁ ତାପରେ ଯାଇ କୁଆ କୁହି ଗୁଲା ପୁଣି ଛଲା ସବୁବର୍ଷ କୋଉ ସାଇ ନା କଉ ସାଇ ଯାଇକି ପୋଲିସ୍‌ ଥାନା ପଳାନ୍ତି ଆଉ ସକାଳୁ ଯିବି ପୋଖରୀ ଗାଧଆବାକୁ ସେ ସବୁ ସ୍ତ୍ରୀ ଲୋକମାନେ ଆଲାଇ- ସେ ତା ବାଡିରୁ ଏଟା ନାଇଁ ସେ କହିବ ମୋ ବାରିରେ ଏତିକି ଫଳିଥିଲା ଏତିକି ଜିନିଷ ନଁ ସବୁ ଚୋରି ହେଇ କରିଦେଇଥିଲ- ବହୁତ ମଜା ଲାଗେ ଖୁଦୁକୁଣିଟା ଗୋଟେ କୁଆରକୁନେଇେ ହଉ
ନାଇଁ ମୁଁ କୁଆର ପୂର୍ଣ୍ଣମୀ କଥା ଏଟା ସେତେ ମନେ ପଡୁନି
ହୁଁ ଏ କୁଆରକୁୁନେଇଟା ଭଲ କୁଆଁରପୁନେଇ ଏକାଠି କରିବେ ଏସ୍‌- ଆ ଥାଏ ଆମ ଆଡେ ନାହିଁ ମୋର ଅଛି ଆଞ୍ଳି ଯୋଉ ଟେକନ୍ତି ନଡିଆ ଫ ହଁ ନେଇକି କୁଲାରେ ପୋଖରୀରେ ନୂଆ ଶାଢୀ ପିନ୍ଧିଥିବେ ଝିଅମାନେ
ନାହିଁ ପୋଖରୀଠୁଁ ଆମରଛୁ ଆମର ଆମ ଗାଁରେ ଚଉରାମୂଳରେ
ହଁ ଟେକ ଚଉରାମୂଳରେ ଜଣେଜଣେ ପୋଖରୀରେ କରନ୍ତି
ହେଲା ଚଉରାମୂଳିରେ ଗୁଆ ନଡ଼ିଆ ଖଇ
ହଁ ଦେଖିକି ଜନ୍ମକୁ ଟେଖିକି ସାରିକି ଆଉ ଉପାସ କରନ୍ତିଥିବେ ସନ୍ଧ୍ୟା ବେଳକୁ ଯୋଉ ସବୁ ଛେନା ଆଉ ନଡିଆ ଆଉ ଗୁଡ ସବୁ ପରିକି ପିଡିକି ହେଇଥିବ ଚହ୍ନ ଚାନ୍ଦ କରିଥିବେ ଦିଟା କରିଥିବେ ଗୋଟେ ପୋଖରୀରେ ଦେଖେଇକି ଭସେଇବେ ଆଉ ଗୋଟେ ଖାଇବେ କବାଟ କଣରେ ନୁଚିକି ଦାନ୍ତ ଲାଗିବନି କୁହନ୍ତି ଯେ ଦାନ୍ତ ଲାଗିଲେ ବୁଢା ବର ଦାନ୍ତୁରା ବର ପାଆନ୍ତି ସେଥିପାଇଁ ଜହ୍ନ ଆସିବ ମାନେ ଅନେଇଥିବି କେତେବେଳେ ଆସିବ ମାନେ କୁହନ୍ତି କି ବୁଢା ଧନ କଲେ ବୁଢା ଘର ପାଇବ ଖାଲି ଅନେଇଥିବେ କେତେବେଳେ ଆସିବ ହଁ ଖାଲି ଜଗିକି ରହିଥିବେ ଚାରିଟା ସାଡ୍‌ଚାରିଟା ଆସିବ ମାନେ ସବୁ ଧରିକି ମାନେ ପୂଜା ପୂଜି କରିଦେଇଥିବେ ଖାଲି ସମସ୍ତଙ୍କ ଜିନିଷ ଯୋଉ ହଳଦୀ ପାଣି ହଉ ବନ୍ଦାପନା ନିଜ ନିଜ ଚାନ୍ଦ ଧରିକି ବସିଥିବେ ଜହ୍ନଆସ୍‌- ସେମାନେେ ଛାତ ଉପୁରକୁ ଧାଇବି ଯୋଉଠି ଜନ୍ନ ଦେଖା ଯାଉଥିବ ତାକୁ ଦେଖିକି ଜଣେ ଜଣ କରିକି ବଧେଇକି ସାତ ଜଣ ଯେତେ ଜଣ ତମେ ପୂଜା କରିଥିବ ବଧେଇକି ନିଜ ନିଜ ଘରୁ ହଉ କି ଯାହା ଘରେ କରୁଥିବ କବାଟ କଣେ ଲୁଚିକି ଦାନ୍ତ ବାଜିବନି ପୁରା ଗୋଟା ଗିଳିବ କ ମଟେ ଖଣ୍ଡେ ଖଣ୍ଡେ ଗିଳିବନି ଜହ୍ନଟାକୁ ଗୋଟା ଗିଳିବ
ହଁ
କୁହନ୍ତି ହଁ ସେମିତି ଅଛି ଯଦି କହିବ ମାନେ ତା ଆମ ଏଡେ ବଡ କରିଥାଉ ନା ଆମେ ଖାଇବୁ ବୋଲି ବଡ ବଡ ଜନକରି ଥାଉ ଖାଲି ଛେନାରେ ନଡିଆ କୋରା କୋ କଦଳୀ ସବୁ କି କଥା ହଉ ମୁଁ ମୋର ଢୋକେନେହିଁ ମୁଁ କହିଲ ଏତେ ଗୋଟେ ସୁନ୍ଦର ଖାଇବା ଟାକୁ ଢୋକିବିନେହିଁ। ମୁଁ ତାକୁ ଖଣ୍ଡ ଖଣ୍ଡ କରିକି ଖାଇବି ଜମାରୁ ଢୋକେନି ଗୋଟିକିଆ। ସମସ୍ତେ ଖାନ୍ତି ସମସ୍ତେ ଦାନ୍ତ ଲାଗିବ ନାହିଁ ଗୋଲ ଗୋଲ କରିଦେବେ ଏକା ଥରେ ପକେଇକି ପାଣି ପଇଦେବେ। କେହି କାହାକୁ ଦେଖିକି ଖାଇବେନି ଲୁଚିକି ସବୁ ଖାଆନ୍ତି। ସେମତି ନାହିଁ କି ତମର ତମ ଆଡେ ନାହିଁ ସେମିତି?
ନାଇଁ ଆମର ନା ଆମ ଆଡେ ସେମିତି ଅଛି ହେଲେ ଏମିତିଲୁ ସେଟି ଭୋଗ ଫୋଗ ମୁଁ ହେଇଟା ଜାଣିନି ଆମର ସମସ୍ତେ ଦେଖେଇକି ଖାଆନ୍ତି। ଆମ ଆଡେ ଏକି ବଡ ଚାନ୍ଦ ହବ ସମସ୍ତଙ୍କୁ ଅଧେ ଅଧେ ଦିଆହବ ବାନ୍ଟି କି। ହଁ ଆମର ଗୋଟେ ଚାନ୍ଦ ହବ ଏକାଥରେ ଯେତେ ପିଲା କରନ୍ତୁ ଗୋଟେ ଚାନ୍ଦ ହବ।
ନାଇଁ ଆମରୋ ଜଣକା ଘରୁ ନିଜେ ବନେଇକି ଆଣିଥିବେ ଯୋଡେ ଯୋଡେ ଗୋଟିଏ। ହଁ।
ଆମର ଯୋଉ ଚାନ୍ଦ ନୁହଁ ସିଏ ପୁରା ଗୋଟେ ହବ ସମସ୍ତେ ଯାହା ନେଇକି ଯାଇଥିବେ ଭୋଗରାଗ ସବୁଥିରୁ ମିଶ୍ ସେଇଟି ଏକାଥରେ ଗୋଟେ ବଡ ଚାନ୍ଦଟେ ହବ।
ଓଁ ଭଲ ଲାଗିବ ଭଲାଵନେହିଁନା ଆମର ଚାନ୍ଦ କୋଉଥିରେ ହୁଏ କହିଲ? ଯୋଉ ଜହ୍ନି ଉଷା କଥିବେ ଯୋଉ ଗୋଟା ଗୋଟା ଇଏ ହୁଏନି ପୂଜା ହୁଏନି କଉଡି ଆଉ ହଳଦୀ। ହେଇରାାକୁ ବଟା ହେଇଥିବ ହଳଦୀ ଟା ବଟା ହେଇକି ବଢିଆ ଚାନ୍ଦ କରାହବ ତା ଉପରେ ଗୁଆ ପୁଡି ପୁରା ସଜା ହେଇଥିବ ସେଇଟା ପୂଜା ହୁଏ ଦେଖେଇକି। ତା ମାନେ ଓଷାଷଇଲେ ତା ପରଦିନ କଣ କରନ୍ତି ସେଇ ଚାନ୍ଦ ଟାକୁ ଗୋଡରେ ଲଗେଇବନି ଆଉ। ଦେହ ହାତ ଯେତେ ଜଣ ଓଷାକରି ଥିବେ ସମସ୍ତେ ଟିକେ ଟିକେ ନେଇକି ହଳଦୀ ଲଗେଇବେ ଆଉ ଯୋଉ ପାଣି କଳସୀ ପାଣି ଟା ନିଜ ଦେହରେ ଦେଇକି ଗାଧେଇବେ।
ହଁ ସେଟା ମୁଁ ଗାଧେଇ କଳସୀ ପଣିଟା ଗାଧେଇବାଟା ମୁଁ ଆମ ଆଡେ ଜାଣିଛି ହେଲେ। ହଳ ଦିଟା ଲଗାନ୍ତି କି ନାାଇ ମୁଁ ଏଟା କହିପାରିବିନି।
ଏଟା ଲଗାନ୍ତି ସମସ୍ତେ ଟିକେ ଟିକେ ଯୋଉମାନେ ଓଷା କରିଥିବେ ତାଙ୍କ ଘରକୁ ନେବେ। ନେଇକି ତା ପରଦିନ ଗୋଡରେ ଲଗେଇବେନି କିନ୍ତୁ ଦେହ ହାତ ବୋହୁ ଲଗେଇବେ ହଳଦୀ ଟିକେ ଟିକେ। ହଁ ତେଣୁକରି ଗୋଟେ ଭସାନ୍ତି ଗୋଟେ ଖାଆନ୍ତି ଆଉ।
ହଁ।
ଯିବା ହଉ ଆଉ ଧୂପ ଫୁପ ଏନା ଦବ?
ହଁ ଯାଉଛୁ ଘର ଦ୍ୱର ସିମିତି ସଫା କରିକି ଓଳାଉଳି କରିକି ସନ୍ଧ୍ୟା ଦେବା ଆଉ।
ହଉ ଯାଅ ମୁଁ ବି ଯାଉଛି ଆଉ ହଉ ପରେ କରିବି।
ହଁ ହଉ ରଖୁଛି।